ନ୍ତି।
ହଁ ମ୍ୟାମ୍ ବହୁତ ଭଲ ଅଛି। ମାମ ଆକ୍ଚୁଲି ମ୍ୟାମ ମୁଁ ଗୋଟେ ଆ ଆପଣଙ୍କ ପାଖରୁ ମାନେ ଗୋଟେ କଥା ପଚାରିବି ମ୍ୟାମ ଆପଣ ତାକୁ କହିବେ ମୁଁ ସେଇଟା କେମତି କଣ ଠିକ କରିବା ଉଚିତ ମୋ ଲାଇଫ ରେ ମାମ ଯେମତି କି ଅ ମାମ ଯେମତି ହେଲା ସପୋଜ ମାମ ମୁ ଏବେ ପାଠ ପଢିବାକୁ ବସୁଛି। ମାମ ମାନେ ଗୋଟେ ମୁଁ ଜାଣିଛି ମ କି ଗୋଟେ ଏମ ରଖିଲେ। ହଁ ମୁଁ ସେଇଟାକୁ ମାନେ ଭଲସେ ପାଠ ପଢିବି ଟାଇମ ମାନେଜମେଣ୍ଟ କରିବି ସବୁ କରିବି କିନ୍ତୁ ମାମ ମୁଁ ସବୁ ଠିକ ଠାକ ରହୁଛି ମାନେ ମାମ ଟାଇମ୍ ଟେବୁଲ୍ ପୁରା ଭଲ ସେ ସେ ମୁଁ ସେଟ କରୁଛି ପଢୁଛି ବି ମାନେ ଆଟଲିଷ୍ଟ ପାଞ୍ଚ ଦିନ ଭ ପଡୁଛି ତାପରେ ପୁଣି ମ ମୁ ଧୀରେ ଧୀରେ ଡାଉନ ହେଇଯାଉଛି ମାନେ ମାନେ ସେ ଯେତିକି ମୁ ମାନେ ମୁ ମାମ ଆକ୍ଟିଭ ହେଇପାରୁନି ଯେତିକି ମାନେ ଡେ ୱାନ ରେ ଥିଲି ଆକ୍ଟିଭ ଥିଲି ମ ସେଇଟାକୁ ମୁଁ ଟିକେ କେମତି କଣ୍ଟ୍ରୋଲ କରିବ ମ୍ୟାମ କଣ ଭାବିଲେ ମାନେ ମୁଁ ଏଇ ତାକୁ ମାନେ ମୁଁ ପୁରା ବଜେଇ ରଖିପାରିବି ଆ କେତେ ଦିନ ପୁରା କଣ୍ଟିନିଅସ କଲେ ମୁ ମାନେ ପୁରା ଆଦତ ଟା ମର ଲାଗିଯିବ ମ୍ୟାମ।
ଓକେ ମତେ ମୁଁ ଯାହା କୋଶ୍ଚିନ୍ ପଚାରୁଛି ମତେ ତାର ଆନ୍ସର ଦବ। ତମେ କହିବା କଥା କି ଯେ ତମେ ମାନେ ଯେମତି ମଣ୍ଡେ ରୁୁ ପଢିବା ଷ୍ଟାର୍ଟ କରୁଛ ମାନେ ଫ୍ରାଇଡେ ଯାଏଁ ତମେ ଠିକ ଠାକ ପଢୁଛ ସାଟରଡେ ସଣ୍ଡେ ତମର ଇଚ୍ଛା ହଉନି। ଠିକ ଅଛି ତାପରେ ପୁଣି ମଣ୍ଡେରୁ ଇଚ୍ଛା ହଉଛି ନା ହଉନି।
ମାମ ନା ତାପରେ ମାମ ମାନେ ସେମିତି କି ମାମ ସପୋଜ୍ ମୁଁ ପାଞ୍ଚ ଦିନ ପଢିଲି। ତାପରେ ମାମ ମ ମାନେ ମୁଁ ଛଅ ଘଣ୍ଟା ଦିନକୁ ଛଅ ଘଣ୍ଟା ଟାଇମ ଦେଲି ଛଅ ଘଣ୍ଟା ଦିନକୁ ପଡିଲି। କିନ୍ତୁ ସଟରଡେ ସଣ୍ଡେ ତାପରେ ମଣ୍ଡେ ମାନେ ସେମିତି ବି ମାନେ ଚାରି ଘଣ୍ଟା କି କି ଦି ଘଣ୍ଟା କି ଘଣ୍ଟେ ଏମିତି ହେଇଯାଉଛି ତା ପରଠାରୁ ହିଁ ତାପରେ ପୁଣି କେତେବେଳେ ଗୋଟେ ବହୁତ ଇଚ୍ଛା ହବ। ଟିକେ ମୋଟିଭେଟ ହେଇଯିବି ତାପରେ ପୁଣି ଛଅ ଘଣ୍ଟା ପଢିବାକୁ ଷ୍ଟାର୍ଟ କରିବି।
ଜିନିଷ କୁହ। ମତେ ଗୋଟେ ଜିନିଷ କୁହ ତମକୁ ଅ ନା ଆମ ହଁ ଆ। ଓକେ ତମ ଫୋକସ ଟା କ୍ଲିୟର ଅଛି। ତମେ କଣ କରିବା ପାଇଁ ଚାହୁଁଛ ଲାଇଫରେ ଓକେ ଫାଷ୍ଟ। ହଁ କ୍ଲିଅର ଅଛି ସେକେଣ୍ଡ ଜିନିଷ ହେଲା। ତମେ ଏତେ ଗଟେ ପଢି ବସୁଛ ମାନେ ପୁରା ରିଅଲ ଆନ୍ସର ଦବ। ମିଛ କିଛି କହିବନି ତମେ ସେଟାକୁ ଏନଞ୍ଜୟ କରୁଛ ନା ଜବରଦସ୍ତି ପଢୁଛ।
ମ୍ୟାମ୍ ଯେତେବେଳେ ପ୍ରାକ୍ଟିକାଲ ଜିନିଷ ଥାଏ ମୁଁ ଏନ୍ଜଏ କରେ ଯେମିତି ମ ଏବେଁ ଲା ଟପ୍ ରେ କ୍ଲାସ କରଛି ଆଡଭାନ୍ସ ଏକ୍ସେଲର କ୍ଲାସ କରୁଛି। ଆଉ ଗୋଟେ ଆମର ଫାଇନାନ୍ସିଆଲ ମଡେଲିଂ ର ଗୋଟେ କ୍ଲାସ କରୁଛି ତ ସେଇଟା କ୍ଲାସ୍ କଲାବେକୁ ମତେ ଟିକେ ଏଜର ଲାଗୁଛି କିନ୍ତୁ ଯେତେବେଳେ ଥିଓରି ପାର୍ଟ ମୁଁ ପଢୁଛି। କି କିଛି ବି ବହିରୁ ହେଲା। କି ନେଟ ର ବହି ହେଲା ଯୋଉ ଦବାକୁ ନେଟ୍ ଯଆରେ ସେ ବହି ଯ ଯେତେବେଳେ ଟିକେ ମୁଁ ପଢୁଛି ଥିଓରି ପଢିଲାକୁ ଟିକେ ମତେ ବୋରିଙ୍ଗ ଲାଗୁଛି ଲାଗୁଛି ମୁଣ କିଛି ପଶୁନି।
ଓକେ ହଁ ଆଉ ଗୋଟେ ଜିନିଷ ହେଲା। ତମ ଟାଇମ ଟେବୁଲ ଟାକୁୁ କେମିତି ବନେଇଛ। ମାନେ ସେଟା ଟିକେ ମତେ ସେୟାର କରିପାରିବ କାହିଁକି ନା
ହଁ।
ଏ ତ ଜାଣିବା ପାଇଁ ଚାହୁଁଛି ଆଚୁଆଲି ପ୍ରୋବ୍ଲେମ ଟା କୋଉଠି?
ମ୍ୟାମ ତାପରେ ମାମ ଆଉ ଗୋଟେ କଥା ମାମ ମତେ ନା ରା ସମୟ ଠିକ ରେ ନିଦଦ ହଉନି ମାନେ ମାନେ ମ୍ୟାମ ରାତି ଯେମିଟି ଯେତେ ଟେ କହିଲି ମୁଁ ଚେଇବି ମାନେ ସ ସକାଳୁ ଉଠିକି ପଢିବାକୁ ମତେ ଟିକେ ଏଇଟା ମୂଳ ରୁହ ମ ମାନେ ମତେ ସକାଳୁ ମୁଁ ଯେତିକି ନ କ୍ୟାଚ କରିପାରେ ମ୍ୟାମ ରାତିରେ ବହୁତ କ୍ୟାଚ କରିପାରେ।
ନାଇଁ ନାଇଁ ସେଇଟା ଆକଚୁଆଲି ପେରସନ ଟୁ ପେରସନ ଭାରି କରେ ଯେମତି ମୁଁ ଯେତବେଳେ ଆ ସୁଡେଣ୍ଟ ଥିଲ ମୁଁ ସବୁବେଳେ ମାନେ ସୁଏ। ହେଲା ଏବେ ବି ମୋର ସେଇ ଅଭ୍ୟାସ ଟା ଅଛି ବଟ ମୁଁ ଆଲୟରୁ ଉଠିକି ନା ପଢେ ମୁଁ ରାତି ଅନିଦ୍ରା ହେଇକିନା ପଢିପାରେନି ହେଲା ତ ଏଇଟା ମାନେ ପ ପରସନ ଟୁ ପରସନ ଭାରି କରେ ସେ
ହଁ ମ୍ୟାାମ ମାନେ ମ୍ୟାମ ମୁଁ ରାତିରେ ମାନେ ମ-ମ କାଲି ତ ନିଜେ ଶୋଇଛି ସାଢେ ଦି ଟା ପୂର୍ବ ଦିନ ତା ପୂର୍ବ ଦିନ ବି ସେଇଭଳିଆ ମାନେ ପ୍ରବଳ ଲେଟ ରେ ଶଉଚି। ମୁଁ ଚାହୁଁଛି ଲେଟରେ ଶୋଇ ମାନେ ମୁଁ ଚାହୁଁଛି କି ଜଲଦି ଶୋଇପଡ଼ିବି ବାଏ ଟୁହେଲ କି ବାଏ ଇଲେଭେନ ପଢ଼ିକି ଶୋଇ ପଢିବି ଆଉ ସକାଳୁ ସତଟା ରୁ ଉଠି ଥିଲେ କାଖି ଏତେ ଜଲଦି ନ କିନ୍ତୁ ମୋର ମ୍ୟାମ ହଉନି ସାତଟା ଯଦି ଦି ଦିନ ଉଠୁଛି ଥାଡ ଡେ କ ରାତି ନଅଟା ପୁଣି ହେଇଯାଉଛି।
ନାଇଁ ନାଇଁ ମୁଁ ମୁଁ କହିବି କାହିଁକି ହୋଉଛି କହିବି ମତେ ଟିକେ ଟାଇମ ଟେବୁଲ କହିବ।
ମ୍ୟାମ୍ ଏବେ କହିବି? ମାମ ଟାଇମ ଟେବୁଲ୍‌ ମୁଁ ତ
ଓଭର ଆଲି କୁହ କେ ମାନେ ତମେ କୁହ ମାନେ କ କ ହଁ।
ହଁ ମ୍ୟାମ୍ ମାନେ ମୁଁ ମ୍ୟାାମ ରଖିଛି ସକାଳ ସାତଟା ପୂର୍ବରୁ ଉଠିବି। ତାପରେ ସାତଟା ଦଶ ରୁ ନଅଟା ରଖିଛି ସ୍ପୋକନ ଇଂଲି ଶ୍ର ମ୍ୟାମ ସେଇଟା କରିବି ଆଉ ତାପରେ ଥାର୍ଡ ମାନେ ନଅଟା ଦଶ ରୁ ଦଶଟା ତିରିଶ ମାନେ ସେଇ ୟୁଟ୍ୟୁବରେ ହିଁ ଫାଇନାନ୍ସ ଚାଲ ମଡେଲିଙ୍ଗରେ କ୍ଲାସ କରିବି। ତାପରେ ସାଢେ ଦ ଦଶ ଟାରୁ ବାରଟା ଆ ରୋଷେଇ କରିବି। ଦେଢ ଘଣ୍ଟା ରୋଷେଇକୁ ଟାଇମ୍ ଦେଇଛି। ତାପରେ ପୁଣି ବାରଟା ଦଶରୁ ସାଢେ ଗୋଟେ ରଖିଛି ଏ ସେଇଟା ବି ଗୋଟେ କ୍ଳାସ ରଖିଛି। ତାପରେ ଦିଟା ରୁ ସାତଟା ଲାଇଟ୍ ଯିବି। ମାନେ ତା ଦେହରେ ଯିବା ଆସିବା ଇନକ୍ଲୁଡ। ତାପରେ ମ୍ୟାମ୍ ଆଠଟା ରୁ ସାଢେ ନଅଟା ମ୍ୟାମ ଏଇ ଠି ଆମ ଓନର ଗୋଟେ ଅ ମାନେ ଓନର ଯିଏ ତାଙ୍କର ପୁଅ ସେ ଖାଲି ମାନେ ମୁ ଏମତି ଫାଙ୍କାରେ ଅଛି ବୋଲି ସେମିତି ଓଡିଆ ଖାଲି ସୋଗ ଅଛି ଅ ହେଲା କି ହିନ୍ଦୀ ଅ ଆ ଏମତି ଖାଲି ଶିଖିବାକୁ ମୁ ପାଖକୁ ଆସୁଛି। ତ ହଁ ତାକୁ ସେଠୁ ପଢ଼ୋଉଛି ଆଠ ସାଢେ଼ ନଅଟା ମ୍ୟାମ କହିବିନି ସେ ଖାଲି ପଢିବାକୁ ଆଉଛି ମୋ ପାଖକୁ ମୁଁ ପଢୁଛି ସେ
ପଢ଼ିବା ପାଈଁ
ସେ ବି ପଢୁଛି ମୋ ସାଙ୍ଗରେ। ହଁ ତାପରେ ସାଢେ ନଅଟାରୁ ସାଢେ଼ ଦସ୍ ତା ମାନେ ରିଲାକ୍ସ ଟାଇମ୍ ରଖିଛି ରୋଷେଇ କଲି କି ଖାଇଲି ଘର ଲୋକଙ୍କ ସାଙ୍ଗେ କଥା ହେଲି। ତାପରେ ଦଶଟା ପଇଁଚାଳିଶରୁ ବାରଟା ରଖିଛି ନେଟ୍ ପାଇଁ ପଢାପଢି କରିବି ବୋଲି। ମ୍ୟାମ ଯେହେତୁ ମାମ ଏବେ ମୁଁ ମୁଁ ଫୋକସ୍ କରୁଛି ମୋ କରେଣ୍ଟ ଜବ୍ ପାଇଁ ତ ବେଶୀ ଟାଇମ୍ ଏବେ ମୁ ମୋ କରେଣ୍ଟ ଜବ୍ ପାଇଁ ଯାହା ଯାହା ମାନେ ଦରକାର ତାକୁ ଟାଇ ନେଟ ପାଇଁ ଦି ଘଣ୍ଟା ଟେ ଟାଇମ ଦେଇଚି। ଆଜ୍ଞା ମାମ ସେଟା କିନ୍ତୁ ମ୍ୟାମ ବାରଟାରେ ମୁଁ ସବୁବେଳେ ଶୋଇପାରୁନି ମୋର ଗୋ
ଓକେ ରାତିରେ ମତେ କୁହ ହଁ ରାତିରେ କେତେ କେତେ ଘଣ୍ଟା ନିଦ ହୋଉଛି?
ମ୍ୟାମ ରା ମାନେ ମୁଁ ଯଦି ଶୋଉଛି ଦିଟାରେ ମାନେ ଏଗଜାମ୍ପୂଲ୍ ଦୋଉଛି ଯଦ୍ ଦିଟାରେ ଶୋଉଛି ମୁଁ ଆଠଟାରେ ଉଠୁଛି। ଆଉ ଯଦି ଗୋଟେରେ ଶୋଇବି ତାହେଲେ ବି ଆଠଟାରେ ଉଠିବି।
ଆଠ ଓକେ ଛଅ ଘଣ୍ଟା ଶୋଉଚ।
ହଁ ମ୍ୟାମ୍ ତାପରେ ଆଉ ଯଦି ବାର
ବେଡରେ ପଡୁ ବେଡ ରେ ପଡୁ ପଡୁ ନିଦ ହୋଉଛି?
ଯମା ନୁହଁ ମ୍ୟାମ ମାନେ ଫୋନ ଖେ ମାନେ ଫୋନ ଯାହାବିହେଲେ ମୁଁ ଟିକ ଫୋନ ଚଲେଇବି ମାନେ ଏଇ ୟୁଟ୍ୟୁବରେ ଦେଖ୍ କେ ମାନେ ଯୋଉ ଇଂଲିଶର କନଭରଜେସନ ସବୁ ହେଲା ଦେଖିଲି କି କିଛି ନ୍ୟୁଜ୍ ଫ୍ୟୁଜ ଏମିତି ଦେଖେ ଓଡିଆର ଇଂଲିଶର ଦେଖେ କି ହେଲା କିଛି ହେ ଏମତି ସବୁ ଦେଖିବି ନହେଲେ ଆଉ ଦିଟା ଖଣ୍ଡ ଷ୍ଟୋରୀ ବୁକ୍ ରଖିଛି ମାନେ ଷ୍ଟୋରୀ ବୁକ୍ ଖିଚି ଦିଟା ଇଂଲିଶର ତାକୁ ପଢିକି ପଢିକି ସାଙ୍ଗେ ସାଙ୍ଗେ ନିଦ ହୁଏ ନା ମୁଁ ଟ୍ରାଏ କରେ ଶୋଇବାକୁ ମୁଁ ଯାହା ବିହେଲେ ମତେ ଯଦି ନିଦ ଟାୟାର୍ଡ ଥିବି ମାମ ନିଦ ହେଇଯାଉଛି।
ହଁ
ନହେଲେ ମାମ୍ ମୁଁ ମାନେ ଫୋନ ରଖିକି ମୁଁ ଦ ଆ ମାନେ ଆଖି ବନ୍ଦ କରିକି ପଡିବି ମାନେ ଜବରଦସ୍ତି ନିଦ ହ ମାନେ ହଉ ଏମିତି କରିକି ମାମ କାହିଁକି ମତେ ମତେ ମ୍ୟାମ ଫିଲ୍ ହଉଛି ବୋଧେ ମ୍ୟାମ ମୁଁ ଏକୁଟିଆ ଯେହେତୁ ରହୁଛି ଟିକେ ଟିକେ ବେଳେ ବେଳେ ବୋରିଙ୍ଗ ହେଇଯାଉଛି। ନିଦ ସେଥିପାଇଁ ହଉନି ଫିରବୀ ସେଇଟା ଗୋଟେ ହେଇପାରେ।
ଭଲ ଲାଗେ ପାଠ ପଢା ଛାଡିଦେ ନା କଣ କରିବାକୁ ଆଉ ଭଲ ଲାଗେ?
ଛଡା ମ୍ୟାମ ମତେ ଗୀତ ବୋଲିବାକୁ ଭଲ ଲାଗେ ଆଉ ମ୍ୟାମ ଏମତି ବହି ଫହି ଏ ସବୁ ଅଲଗା ବହି ପଢେ ନହେଲେ ୟୁଟ୍ୟୁବ ରୁ ଦେ ଖେ ସବୁ କନଭରସେସନ ଇଂଲିଶ୍ ର। ସେଗୁଡା ଟିକେ ଦେଖେ ମ୍ୟାମ ଆଉ ରୋଷେଇ ବେଳେ ବେଳେ କରେ। ବେଶୀ କିନ୍ତୁ ମୋ ଗୀତ ବୋଲେ ନହେଲେ ଇ ପଢେ କିଛି ବହି ଫହି ହେଲା କି କଣ ପଢେ ଏମତି।
ମୁଁ ଯୋଉଟା କହିବି ତମ ଲାଇଫ ରେ ଡେଲି କରିବ?
ଆଜ୍ଞା ମ୍ୟାମ କରିବି।
ଫାଷ୍ଟ ଜିନିଷ ହେଲା ମର୍ଣିଂରୁ ଉଠୁଛ ଫାଷ୍ଟ ଥାର୍ଟି ମିନିଟ ଗୋଟେ ୱାକ୍ କର।
ହଁ।
ହେଲା ଯଦି ଘର ପାଖରେ କିଛି ପାର୍କ ଅଛି ସେ ପାର୍କ ପଳାଅ ହେଲା ୱାକ କର।
ହଁ।
ହେଲା ବଡି ଯେହେତୁ ଫିଜିକାଲ ଏକ୍ସରସାଇଜ କିଛି ନାହିଁ ତମ ବଡି ଲେଖାଜି ହେଇଯାଉଛି ବୁଝିପାରିଲ ନା ୱାକ୍ କଲେ ତମେ ନିଜେ ଦେଖିପାରିବ ଫାଷ୍ଟ ତମକୁ ଆଃ ମାନେ ଟ୍ୱେନ୍ତି ୱାନ ଡେ଼ଏସ ବହୁତ ପେନ ଫୁଲ ରହିବ। ପେନଫୁଲ କାହିଁକି ରହିବ ତମକୁ ଇଛା ହବନି ହେଲା। ଗୋଟେ ଦିନ ଯିବ ଦି ଦିନ ଯିବାକୁ ଇଚ୍ଛା ହ ବନି ତାପରେ ବଡି ଟିକେ ପେନ୍ ହବା ଷ୍ଟାର୍ଟ ହବ ସେ ସବୁ ଜିନିଷ ହବ ନୋ ଡାଉଟ। ବଟ ଟୋଣ୍ଟି ୱାନ ଡେଜ ପରେ ତମେ ନିଜେ ଫିଲ୍ କରିବ। ତମେ ଆହୁରି ଫୋକସ ହବ ଫାଷ୍ଟ ଜିନିଷ। ସେକେଣ୍ଡ ଜିନିଷ ହେଲା ତମକୁ ଯେତେବେଳେ ମର୍ଂ ରୁ ତମେ ୱାକ୍ କରିକିନା ଘରେ ପହଞ୍ଚିବ ନା ତମେ ନିଜେ ଫିଲ୍ କରି ବଡି କେତେ ରିଲାକ୍ସ ଆଉ ବ ଯେତେବେଳେ ରିଲାକ୍ସ ହୁଏ ନା ସେତେବେଳେ ଆମେ ଯୋଉ ଜିନିଷ ତମେ ପଢିବା ପାଇଁ ଚାହୁଁଛ ଯାହା ମାଇଣ୍ଡ ପୁର ରିଲାକ୍ସ ହେଇଯିବ। ତମକୁ ନା ତମେ ବହୁତ ଭଲସେ ସେଟାକୁ କରିପାରିବ।
ହଁ।
ବୁଝିପାରିଲ ସେଇଟା ଗୋଟେ ଜିନିଷ ଆଉ ଗୋଟେ ଜିନିଷ ହେଲା। ମେଡିଟେସନ ଠାକୁରଙ୍କ ଉପରେ ବିଲିଫ ରଖ।
ବହୁତ ମ୍ୟାମ୍।
ବହୁତ ରଖ।
ହଁ।
ତ ତମେ ଏମିତି କରିପାରିବ। ମେଡିଟେସନ କରିବା ଓମ୍ କହିବା ବା ତମେ ୟୁଟ୍ୟୁବ ରେ ଦେଖିପାରିବ ବହୁତ ସାରା ଜିନିଷ ଅ ଯୋଉଟା କି ଯେ ଆମକୁ ଆଇ ଥିଙ୍କ ମତେ ଲାଗୁଛି ତମେ କୋଉ ଜାଗାରେ ନାଇଁ ନାଇଁ ତମେ କୋଉ କୋଉ ଜାଗାରେ ଟିକେ ଷ୍ଟ୍ରେସ୍ ହେଇଯାଉଛ। ମୁଁ ଫିଲ୍ କରିପାରୁଛି ଆଇ ତ ଆଇ ତର ତମେ ବହୁତ ଭାବି ଦଉଛ।
ବହୁତ ଭାବୁଛି ମୁଁ ମାନେ ମ୍ୟାମ ସତ କଥା ମ ଏଇଟା ମାନେ ସବୁ କି କିଛିକୁ ମ୍ୟାମ ମୁଁ କଟ୍ରୋଲ କରିପାରୁଛି କିନ୍ତୁ ମଭର୍ ଥିଙ୍କ୍ ଜମା କ କଣ୍ଟ୍ରୋଲ କରିପାରୁନି ମ୍ୟାମ ବହୁତ ଭାବେ ବହୁତ।
ଓଭୋର ଥୀଙ୍କ
ମାନେ ପାଷ୍ଟ କଥାକୁ ଯେତିକି ଭାବେ ଫୁଚର କୁ ଭାବୁଛି ପ୍ରେଜେଣ୍ଟ କୁ ତ ବହୁତ ଭାବୁଛି।
ହଁ ବୁଝିପାରିଲି, ଅ ଓଭର ଥିଙ୍କୀଙ୍ଗ କୁ କଣ୍ଟ୍ରୋଲ କରିବା ଗୋଟେ ୱା-ୱେଏ ହେଲା ତମେ ମେଡିଟେସନ କର ଆଉ ଯଦି ପାରିବ ଯୋଉ କାଉଣ୍ଟିଙ୍ଗ ଆସୁଛି କୌଣସି ଠାକୁରଙ୍କ ନାଁ ଇଏ କରିକି ନା କାଉଣ୍ଟ କରିପାରିବ।
ମ୍ୟାମ ମୁଁ କାଉଣ୍ଟିଙ୍ଗ ମାନେ କ-କରି ହଁ।
ହଁ କରୁଛ ଯେ ସେଟା ଟିକେ ଇଫେକ୍ଟିଭ ହୁଏରେ କର।
ହଁ ମ୍ୟାମ ମାନେ ସେଇଟା ଟିକେ ମୋର ଏବେ ଟିକେ ମାନେ ଏପଟ ସେପଟ ହେଇଯାଇଛି। ଆଉ ପିଜି ଲାଇଫରେ ବହୁତ ଭଲ ଥିଲା ମତେ କଛି ଏବେ ମୁଁ ବହୁତ ଭାବୁଛି ଏବେ ଟିକେ ମାନେ ଏପର ସେ ସେପଟ ଟିକେ ମୋ ଟାଇମଟା ତାକୁ ଟିକେ ମ୍ୟାନେଜ କରିବାକୁ ପଡିବ ଆଉ ଟିକେ।
ମାନେ ଯେମତି ଉଁ ନିଜ ଲାଇଫକୁ ଟିକେ ଲିଟ ବିଟ୍ ଏନଜୟ ବି କର।
ମୁଁ କରଛି। ଆଜ୍ଞା ମ୍ୟାମ୍।
ଓ ଥ୍ୟାଙ୍କ ୟୁ।
ଥ୍ୟାଙ୍କୟୁ ମ୍ୟାମ୍।
ଥ୍ୟାଙ୍କୟୁ ମ୍ୟାମ୍ ବାଏ ବାଏ ବାଏ।